କଣ ଆଉ କରୁଚ?
କିଛି ନାହିଁ ଭୋକ ଲାଗିଲାଣି ଯେ ବଇଚୁ ଆଉ କଣ କରିବା। ଅହୋ।
ଖେଳୁଚ ବୋଧେ ଗେମ? ଉଁ ହୁଁ।
ହଁ ସେମିତି ବା। ହଁ ସବୁ ସେନ୍ତି। ଆ ହେଇଥିଆ ନାଁ। ହୁଁ। ଏ ସେଇଠି ଚାରି ପାଞ୍ଚ ଲକ୍ଷ ଟଙ୍କା ଅ
ଚାରି ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଗଲା?
ଆଉ ସେମିତି କହିବାକୁ ଗଲେ ସବୁ ପିଲା କଲେକ୍ସନ ଭଲସେ କରିକି ଆଇଲେ ଆଉ।
ଆଁ ଏଇଆ ଆଜି କଣ ଖାଇବ? ଅହ। ଆମେ ତ ଏଇନା ଚାମିନ ଖାଇକି ଆଇଲୁ ଆଉ।
ଅହ। ହୁଁ। ନାଇଁ ମ।
ହଉ।
ମୁଁ ଗୋଟେ ବଢ଼ିଆ ଗାଡ଼ିଟେ ଏକ୍ସ ଯାଇଥିଲି ବଢ଼ିଆ ବାଗରେ ଉଡୁଚି। ଏଇ କଣ ହେଲାଣି ଖେଳୁଛି ହେଲା କିନ୍ତୁ ମୁଁ କଣ କରେ କହିଲୁ ଏଇ ଯୋଉ ଉଠାଣି ଗୁରା ନୁହ ଗାଡି ଟାକୁ ନେଇକି ତଳେ ପକେଇଦେବୀ ମୁ ଏଇଟା ଉଠେଇ ପାରିନି।
ଗିତ ଗୁରା ଏମିତି ତଳେ ପଡିଗଲେ ଆଉ ବାଗ ହୁଏନି କିଛି।
ହଁ ସେମଟି ଆଉ ଥଣ୍ଡା ବୋଲି କାଇଁ ଆଉ କଣ?
ଜାହେଲେ ଆଜି ବର୍ଷା ହେଇଛି ଥଣ୍ଡା ଲାଗିବ ନା ଆଉ
ହଁ ଥଣ୍ଡା ଲାଗିବ ସେଁତି।
ହୁଁ ହୁ। ହୁଁ କାଲିକି ପୁଣି ଗରମ ହବନି?
ସେୟା ଆଉ କୋଉଦିନ ଆସିକି ନବୁ ପଇଡ ଫଇଡ?
ପନ୍ଦର ଷୋଳ ଆଡକୁ
ଛପନ ହଜାର ମିଳିଲା ଆଉ।। ହଁ। ମୋର ଆଶୁ ଖାଲି ମୋର ପର ଦିନକୁ ଆସିବା ପା ଏଇଟା।
ଏ ଘରଟା ଆଜି ବଢିଆ ଥଣ୍ଡା ନାଗୁଛି। ଶୁଇଲେ ବାରଣ୍ଡା ରେ ବଢିଆ ନିଦ ହବ ନା ବର୍ଷା ପାଗ କୁ ମାର୍ବଲ ଘର ବଢିଆ ଥଣ୍ଡା ନାଗିବ।।
ମାର୍ବଲ ନୁହଁ ଟାଇଲଟା। ହଁ ଟାଇଲି ମାର୍ବଲ ଯୋଉ ଟା କାନ୍ଥ ନଗେ ତଳେ ଯୋଉଟା ପଡେ ଟାଇଲୀ। ତଳେ ମାର୍ବଲ ବି ପଡେ।
ହୁଁ ତଳେ ମାର୍ବଲ ପକଉନାତି କି ଏରା ସୁଦୁ ବେକାରେ ଇଏରା ଟାଇଲ ପକେଇଲେ ଟିକେ ସିନା ପ୍ଲେନରେ ଯିଏ ଶୋଇପାରିବ ଏରା ଖେଦେ ଖେଦେ ଡିଆ ହଁ ସେ
ଆ ଚିକୁନୁ ଆଉ ଫୋନ କରନି ସେଇଥିରେ ଓହୋ
ଆ ତୋର ଆଇଥିଲା ବୋଲି ତୋଥୁରୁ ତାକୁ ଲଗେଇଥିଲି। ଆ ତାର ହଁ କାଲି ମୁଁ ତ କାଲି ଖୋଲିଥିଲି ତାର ମୋର କାଲି ହିଁ ଖୋଲିଥିଲୁ ମୁଁ ଆଜି ସକାଳୁ ସକାଳୁ ଉଠିକି ଓ ଇଏ କଲି ମାନେ ଦିପୁଭାଇ ଏଇ ଯୋଉ ଶହେ ସତୁରି ଟଙ୍କା ଟା ଆସିବ ମୋ ଫୋନ ପେ କୁ ମେସେଜ ଆସିବ। ହୁଁ।
ଆ ହଁ।
ତୋର ଏଠି ଦି ଟଙ୍କା ଆଡ ହେଇଯିବ ବୋଲି ହିଷ୍ଟ୍ରି ରେ ନାଇଁ କି ସେଇଠି ସୋ କରିବ ଆଉ କଣ ସବୁଦିନ ରିଫ୍ରେେଶ କରି ଚେକ୍ କରିବାକୁ ପଡ଼ିବ ଆସିଲା ନାହିଁ ଆସିଲା ନାହିଁ କାରଣ ଫାଷ୍ଟ ପେମେଣ୍ଟ ହେଇଛି ତାପରେ ଟିକେ ଲେଟ ହୁଏ।
ହଁ।
ମଶା ଖାଇଲେଣି ଆଜି ଶୁଏଇ ଦେବେନି ହୁଁ।
ମ ନିଦ ପ୍ରବଳ ମାନେ ଏତିକି ବେଳକୁ ମତେ କାଲି ବା ଘୋର ନିଦ ଆଇଲାଣି ଶୋଇଲିଣି ତାନେ ଏତିକି ବେଳକୁ କାଲି
ରହ ହୁଁ
ପହରଦିନ ରବିବାର ଆଉଛି ଶଳା କେତେ ଜଲଦି ହେଇକି ପଳେଇ ଯାଉଛି ନା
ଆଉ
ଚାହୁଁ ଚାହୁଁ ଏକ ହେଇଯିବ ନା ଏକଦୁଇ ଚାହୁଁ ଚାହୁଁ ଏକଦୁଇ ହେଇଯିବ ଆଉ ତୁ ଗଲେ ଆମେ ସେଠି କଥା ହବା ନା?
ହୁଁ। ତୋ ନମ୍ବରଟା ଦବୁ ମୁଁ ମୋ ଥିରେ ପକେଇବି ଆଉ
ଅଲରେଡି
ଚାଲିଛି ପା ଗୋଟେ
ହୁଁ।
ଚାଲୁ ଚାଲଉନି ମାନେ ମୁଁ କହ ମାସେ ଛାଡିକି ମାସେ ସେଟା ଏମିତି ହିଁ
ହଁ। ହୁଁ ହୁଁ। ଆଉ ସେ ଯୋଉ ଜିଓ ସିମଟାରେ ଗ୍ୟାସ୍ ର ବୁକିଙ୍କ ହେଇଯାଇଛିନା ସେଟାରେ ଗ୍ୟାସ ଯୋଉଦିନ ଆଣୁଛୁ ପଇସା ପକଉଛି ହୁଁ ହୁଁ। ଆଉ କଣ ଖବର ଜଣା ଆଉ କଣ କହ?
ହୁଁ ସେୟା ପା
କଣ ଆଉ ଖବର ଜଣଉନୁ?
କଣଟା। କଣ ଆଉ ଖବର କହ? ହଁ ସବୁ ଖବର ତ ସେଇଆ ଆଉ କଣ?
ଆମ ଫ୍ୟାନ୍ ଦିପୁ ଭାଇ ଡାଇରେକ୍ଟ ହେଇଯାଇନିକି ପୁରା ସ୍ପିଡି ରେ ବୁଲୁଛି ଆମ ଡ଼ାଇରେକ୍ଟର କଣ ସେଟା ପ୍ଲକ ଏ ଯଉ ରେଗୁଲେଟର ତ ଲାଗିବ ଲାଗିନି ଏଟା ପୁରା ଘୋ ଘୋ ବୁଲୁଛି।
ତୋ ଟ୍ରଚ ଟା କେତେ ସମୟ ବସିବ ଚାର୍ଜ ତୋ ଟ୍ରଚ ଟା କେତେ ସମୟ ବସିବ ଚାର୍ଜ? ବ୍ୟାଟେରୀ ଯେ ପର୍ଯ୍ୟନ୍ତ ପଡିନି ସେଇ ଅନୁସାରେ ହଁ ହେଇଯିବ।
ଓ ହୋ।
ତା ଭିତରେ ପାଂଶହ ଚାଳିଶି ଷ୍ଟେଜ ହେଇସାରଲାଣି କଂପ୍ଲିଟ୍ ଏଇ ଗେମରେ ପାଂଶହ ଚାଳିଶି। ଆଉ।
ହୁଁ ହୁଁ। ତୂ ଦିପୁ ଭାଈ କେତେବେଳକୁ ଶୋଉଚୁ? ତୁ କେତେବେଳକୁ ଶୋଉଚୁ?
ହଉଛି ସେମତି ଆଉ। ଯଉ ଦିନ ଇଚ୍ଛା ହେଲା ଜଲ୍ଦୀ ଶୋଇଲି ନହେଲେ ନାଇଁ ଲେଟେ।
ଓ ହୋ। ହଁ। ଓ ହୋ ନିଦ ମଇଲାଣି ପ୍ରବଳ ମଶା ତ ଲାଗିବେ କିନ୍ତୁ ତ ଆଜି ଟିକେ ମାନେ ଫିକା ଟିକେ ବର୍ଷା ହେଲା ପୁଣି ଲାଇନ ରହିଲା ନା।
ଆଉ।
ଏ ରହିଲା ସୌମ୍ୟ ମାଗିବ ଆଉ। ଆଉ କଣ କହ। ଭଲ ଆଉ।
ତଥାପି।
ଆଜ କଣ ମାର୍କେଟ ଖୋଲିବ ଆଉ ଦି ଦିନ ପରେ ଆଉ।
! ! ! ! ! ! ! ! ! ! ଭାଲୁ ଟା ଭଲ ବାଗରେ ମଲା ଏଠି। ଭାଲୁ ଟା ଭଲ ବାଗେରେ ମରୁଚି ଏଠି ଆଉ। ମସା। ଖାଇଗଲାଣି । ଏଟା ଦଷ୍ଟ ହିରୋ। ଏଇଟା ବହେସ ଟା ହେଲେ କମପିଲ୍ଟ କଲିଣୀ ଆକଚୁଆଲି।। ଏଥିରେ ବହେ ଷ୍ଟେଜ କମ୍ପ୍ଲିଟ କରିସାରିଲଣି ପାଆଁଶହ ପଚାଶ ଟା ଆଉ।
ହୁଁ ହୁଁ। ଆଉ କଣ କହ।
ହଁ।
ସେ ହହ ଏ ହେଇଯାଉ ଦ ଏ ଏଗାର ଅହତି ଯାଉନ କଥା ହେ ଆ ଘରୁକୁ ଯା ଯିଏ ବଲ ବଲ ହ ହେ ୋଇ ଦିବୁ ଆଉ କଣ।
ହଁ ଆଉ।
ଆଉ ଦିଟା କଣ କଥା ହେଇ କାଲି କଥା ହେଲେ ଚଳିବ।
ହଁ ସବୁ ଚଳିବ।